ହାଲୋ।
ହ୍ୟାଲୋ। ହ୍ୟାଲୋ, ନମସ୍କାର ବନ୍ଧୁ।
ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ କଣ କରୁଚନ୍ତି? ଶୁଭ ସନ୍ଧ୍ୟା।
ଏଇ ଟିକେ ବସିଥିଲି ଆଉ।
ବନ୍ଧୁ ଆପଣଙ୍କ ସିଆଡେ ପାଗ କେମିତି ଅଛି?
ଆପ ବହୁତ ବର୍ଷା ହଉଚି, ପାଗ ଟୋଟାଲି ଭଲ ନାହିଁ, ବାହାରକୁ ବାହାରି ହଉନି। ଆପଣଙ୍କର?
ଏ ବ ବନ୍ଧୁ ସେଇଭଳି ପାଗ ତ ବର୍ଷା ହେଉଚି, ସବୁଆଡେ ତ ମୌସୁମୀ ଛୁଇଁଲାଣି ଆଉ। ଆଉ କୋଉଠି ଜାଗା ବାକି ଅଛି ଯେ ବର୍ଷା ହୋଇ ନାଇଁ, ବୁଝିଲେ।
ଆଉ ବା ଆପଣଙ୍କ ଜାଣିଚନ୍ତି କି ବର୍ଷା କେ କେତେ ଦିନ ଯାଏଁ ହବ ଏବେ ଛାଡିବନା
ବର୍ଷା ସେ ନାଇଁ ବର୍ଷା ଏବେ ବର୍ତ୍ତମାନ ତ ପାଞ୍ଚ ଛଅ ଦିନ ତାକ ମାନେ ଅଛି। ଯାହାକି ଛାଡିବ ନାହିଁ ବୁଝିଲେ ତାପରେ ମଧ୍ୟ ଟିକେ ପାଗରେ ସୁଦାର ଦେଖେଇବ ଯାହାକି କି ଆମେ ଓଟିଭି ନିୟୁଜରୁ ଦେଖୁଥିଲୁ। ବନ୍ଧୁ ଆମେ ଶୁଣିବାକୁ ପାଇଲୁ ବୁଝିଲେ ଆପଣଙ୍କ ଘରେ ବିବାହ ଘର ଆ ଆୟୋଜିତ ହେଇଛି।
ଆଜ୍ଞା ସେଇଥିପାଇଁ ତ ଆମେ ଟିକେ ଚିନ୍ତିତ ହେଇଯାଇଛୁ। ବର୍ଷା ଯଦି ଲାଗି ରହିବ ତାହେଲେ ଆମେ କେମିତି କଣ କରିବୁ?
ନା ନା ବନ୍ଧୁ ଆପଣଙ୍କ କିଏ ଆପଣଙ୍କ ଘରେ ବାହାଘର ହଉଛି ଆପଣଙ୍କ ଭାଇ?
ମୋର ବଡ ଭାଇ ବାହା ହଉଛନ୍ତି। ବର୍ଷା ଯଦି ହେଲା ବହୁତ ଅସୁବିଧାର ସମ୍ମୁଖୀନ ହବ ଆପଣ ତ ଆଜ୍ଞା।
ଆଜ୍ଞା। ନା ବର୍ଷା ହେବ ନାହିଁ ତାପ୍ରତି ଆମେ ଈଶ୍ୱରକୁ ପ୍ରାର୍ଥନା କରିବା ବୁଝିଲେ? ଆପଣଙ୍କ ବାହାଘରଟି ମଙ୍ଗଳମୟରେ ସରିଯାଉ, ତ ବନ୍ଧୁ ଆପଣ ଆପଣ କେତେ ତୋଟି ସାଙ୍ଗକୁ ଡାକିବେ ବୋଲି ଭାବିଛନ୍ତି?
ଆମର ତ ଗରିବ ଘର କଥା ଆମେ ଟିକେ ମନ୍ଦିରରେ ସେମିତି ବାହାଘର କରିଦଉଛୁ। ତ ଅଳ୍ପ ପିଲାଙ୍କୁ ଡାକିବୁ ଆଉ ଦଶ ବାର ଜଣ ପିଲାଙ୍କୁ ଡାକିବୁ ଆଉ।
ଆପଣ ଗାଁ ଭୋଜିି ଦେବେ ନାଇଁ କି?
ଗାଁ ଭୋଜି ଦବୁ। ଗାଁ ଭୋଜି ତ ଦବୁ ଗାଁ ରେ ଯେତିକ ସାଙ୍ଗ ଅଛନ୍ତି ସମସ୍ତଙ୍କୁ ଟିକେ ଡାକିବି।
ଆଜ୍ଞା।
ଆଜ୍ଞା।
ନାଇଁ ନାଇଁ ବନ୍ଧୁ ମୁଁ ପଚାରୁଥିଲି ତମକୁ ବୁଝିଲେ ଆପଣଙ୍କ ଭାଇ ଙ୍କର ବୟସ କେତେ ହେଇଛି?
ମୋ ଭାଇର ବର୍ଷ ହେଉଛି ଅଣତିରିଶ ବର୍ଷ।
ଆପଣ ଭାଇ କି ଚାକିରି କରିଛନ୍ତି?
ମୋ ବାପା ମୋ ବାପା କୃଷକ ମୋ ଭାଇ ବି କୃଷକ।
ଆଜ୍ଞା କୃଷକ ତ ଭଲ କଥା। ନା ବନ୍ଧୁ ଆପଣଙ୍କ ଭାଉଜ ତାଙ୍କ ଘରଟି କୋଉଠି ଆପଣ ଆମ ଜଣଉ ଜଣଉନାହାନ୍ତି?
ଆପଣ ଦକ୍ଷିଣୀ କୂଳ ଜାଣିଛନ୍ତି?
ନାଇଁ ଆଜ୍ଞା ଏଇଭଳି କିଛି ତ ଶୁଣି ନାହୁଁ ହେଇଥିବ ଆଜ୍ଞା କଣ ଆଉ।
ଆଜ୍ଞା ଆଜ୍ଞା।
ନାଇଁ ନାଇଁ ବନ୍ଧୁ ଶୁଣନ୍ତୁ ଆଜି ମୋ ସ ବନ୍ଧୁ ଆଜି କଲେଜ ଯାଇଥିଲି ବୁଝିଲେ? ମ୍ୟାଡ଼ାମ ଗୋଟେ ଆଜ୍ଞା ପାଠ ପଢୁଛି ମୁଁ ତ ଯୁକ୍ତ ତିନିରେ ପଡୁଛି ବୁଝିଲେ?
ଆଜ୍ଞା।
ଆଉ ବନ୍ଧୁ ମ୍ୟାଡାମ ଗୋଟେ ପାଠ ଦେଇଥିଲେ ଲେଖିବାକୁ ବୁଝିଲେ ବାର ପେଜ ର।
ଆଜ୍ଞା ଆଜ୍ଞା।
ତ ବନ୍ଧୁ କେହି ଲେଖି ନାହାନ୍ତି ଡିପାର୍ଟମେଣ୍ଟ ରେ ବୁଝିଲେ ନା?
ଆଜ୍ଞା।
ମୁଁ ମୁଁ ଲେଖିକି ନେଇଥିଲି ବୁଝିଲେ ନା? ମୁଁ ସତ କହିବାକୁ ଗଲେ ମୁଁ ନିଜେ ଲେଖୁନି ମୋର ବଡ ଭଉଣୀ ଜଣେ ଅ ଅଛନ୍ତି ମୁଁ ତାଙ୍କୁ ଦେଇଦଉଛି ଲେଖିବାକୁ ବୁଝିଲେ?
ଆଜ୍ଞା ଆଜ୍ଞା।
ଯାହା ଫଳରେ ଯା ମୋର ସମ୍ପୂର୍ଣ୍ଣ ପାଠ ଟି ମୁଁ ନେଇ ଆମ ମ୍ୟାଡାମକୁ ଦେଖେଇ ପାରୁଛି। ମୁଁ ଆଜ୍ଞା ଟିକେ ଲେଖିବାକୁ ଭଲ ପାଏନି ବୁଝିଲେ ଏତେ ଗୁୁରା ଲେଖିବାକୁ ଭଲ ପାଏନି ସେଥିପାଇଁ ମୁଁ ବଡ ଭଉଣୀକୁ ଦେଇ ଦଉଚି ତ ସିଏ ମୋର ଲେ ଲେଖି ଦଉଚି ଆଜି ମ୍ୟାଡାମ ବହୁତ ପ୍ରଶଂସା କଲେ ବୁଝିଲେ ନା ତାପରେ ବନ୍ଧୁ ସେଠି ତିନି ଚାରି ଜଣ ମୋର ଝିଅ ସାଙ୍ଗ ବୁଝିଲେ ନା ସେ ମ୍ୟାଡାମକୁ ଯାଇକି କହିଦେଇଛନ୍ତି। ମ୍ୟାଡ଼ାମ ସେଟା ମୋ ଅକ୍ଷର ନୂ ତା ଅକ୍ଷର ନୁହଁ। ସେଇଟା ତା ଭଉଣୀ ଅକ୍ଷର ବୁଝିଲେ ନା ତ ମ୍ୟାଡାମ୍ ମତ ତେ କହିଲେ ଆଉ ମୋ ନା ଧରିକି କହିଲେ ଏହା କଣ ସତ୍ୟ ମୁଁ କହିଲି ନାଇଁ ମ୍ୟାଡାମ ଏହା ମିଥ୍ୟା କଥା ସିଏ ପାଠ ଲେଖି ନାହାନ୍ତି ବୋଲି ଆପ ଆପଣ ଗାଳି କରିବେ ବୋଲି ସେ ମୋ ନାଁଟି ମିଛରେ କହୁଛନ୍ତି ଆପଣଙ୍କ ଆଗେରେ। ତ ମ୍ୟାଡାମ କହିଲେ ସେଥିରେ କିଛି ଅସୁବିଧା ନାହିଁ ତମେ ଲେଖ କି ତମ ଭଉଣୀ ଲେଖନ୍ତୁ ମୋର କେବଳ ପାଠଟି ଦରକାର ବୁଝିଲେ ଯାହା ଫଳରେ ତାଙ୍କ ପାଟିଟି ପୁରା ଚୁପ୍ ହେଇଯାଇଛି ବଝିଲେ ବନ୍ଧୁ।
ଆଜ୍ଞା।
ଆଉ ସେ ମତେ କିଛି କହୁନାହାନ୍ତି। ଆଉ ବନ୍ଧୁ ଆପଣ ବର୍ଷା ଦିନ ପାଇଁ ଆପଣ ପାଠ ପଢୁଛନ୍ତି ନା ବନ୍ଧୁ।
ଆଜ୍ଞା ପାଠ ପଢୁଚି।
ଆଉ ବର୍ଷା ଦିନ ପାଇଁ କଣ କେମିତି ରେନିକୋଟ ଆଣିଛନ୍ତି ନା ଛତା ନୂଆ ଛତା ଆଣିଛନ୍ତି କେମିତି କଣ? ପାଠ ପଢିଯିବେ ବୋଲି ଭାବିଛନ୍ତି।
ଆମର ବାପା ଆଣିକି ମତେ ଗୋଟେ ଛତା ଦେଇଛନ୍ତି। ତ ଆମ କଲେଜ ଟିକିଏ ଦୂର ହେଇଯାଉଚି ମୁଁ ଯୁକ୍ତ ଦୁଇରେ ନାମ ଲେଖା ହେଇଚି। ତ ଟିକେ ଅସୁବିଧା ହେଇଯାଉ ଚି ଅତି ବର୍ଷା ହେଲେ ବହୁତ ଜୋରରେ ବର୍ଷା ହେଲେ ମୁଁ ଯାଇପାରୁନି ଯଦି ବର୍ ସେ ଟିକେ ଏମିତି ପାଗ ରହୁଚି ତାହେଲେ ଯାଉଚି। ନହେଲେ ଘରେ ବସିକି ପାଠ ପଢୁଛି।
ଏ ବନ୍ଧୁ ଆଜି ଯୋଉ ନୂଆ ନିୟମଟି ବାହାରିଚି ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି।
ଆଜ୍ଞା କହୁନାହାନ୍ତି।
ବର୍ତ୍ତମାନ ସରକାର କରିଦେଇଛି ଯେ ବୁଝିଲେ। ଓଇଶା ସରକାର ସମସ୍ ତ ଛାତ୍ରଛାତ୍ରୀଙ୍କ ପାଇଁ କରିଦେଇଛି ପଥମରୁ ବୁଝିଲେ।
ଆଜ୍ଞା।
ପ୍ରଥମରୁ ପିଜି ପଢିବା ଯାଙ୍କେ କୌଣସି ପକାର ଆଡମିସନ ପଇସା ନିଆଯିବନି।
ଆଜ୍ଞା ଆଜ୍ଞା ଜାଣିଚି ଜାଣିଚି। ଯେ ସେଇ କଥାଟା ଜାଣିଛି ଯାହାକୁ ଯାହାର ଯିଏ ପଇସା ଦେଇଥିବେ ସେମାନେ ବି ଫେରସ୍ତ କରିବେ।
ଆଜ୍ଞା ସେ ଫେରସ୍ତ ପାଇବେ ପଇସା ବୁଝିଲେ ଯାହା ଫଳରେ ଅଧିକ ପିଲାଙ୍କର ଆଗ୍ରହ ହବ ପାଠ ପଢ଼ିବା ପାଇଁ।
ପାଠ ପଢିବା ପାଇଁ। ଆମ ଭଳି ଗରିବ ପିଲାମାନେ ବି ପାଠ ପଢି ପାରିବେ ଆଉ ଅଧିକ ପଇସା ଚା ଦେଲେ ଆମ ବଡ଼ କଲେଜରେ ପାଠ ପଢ଼ିବା ପାଇଁ ବି ଆମେ ଆଶା ରଖିପାରୁନୁ।
ନା ଠିକ କଥା ସେଥିପାଇଁ ଆଡମିସନ ଟି ମାଗଣା କରାଯାଇଛି।
ଆଜ୍ଞା।
ତ ବନ୍ଧୁ ଆପଣ ଏଇ ଯୋଜନା ପାଇଁ କେତେ ବାଟ ଖୁସି ଆପଣ କୁହନ୍ତୁ।
ମୁଁ ବହୁତ ଖୁସି ଆମ ସରକାର ଏଇ ନିୟମ ନେଇଚନ୍ତି ପଦକ୍ଷେପ ନେଇଚନ୍ତି ମୁଁ ବହୁତ ସେଥିପାଇଁ ଖୁସି।
ନାଇ ବନ୍ଧୁ ଆଡି ଏଇ ଯୋଜନାର କ
ଆଜ୍ଞା।
ସମସ୍ତ କାମ ମଧ୍ୟ ଅଛି ଏବଂ ଏକ କ୍ଷତିକାର କାମ ମଧ୍ୟ ଅଛି ବୁଝିଲେ ଲାଭଦାୟକ କଥାଟି ହେଲା
ଆଜ୍ଞା ଆଜ୍ଞା।
ଏବଂ ତାଙ୍କର ବାଧା ପଇସି ତାଙ୍କ ବାଧା ଥିଲା ବୁଝିଲେ ନା ତ ସେ ଛୁଆଙ୍କୁ ପାଠ ପଢେଇବାକୁ ଅସୁବିଧା ହଉଥିଲା ତ ସେ ଛୁଆ ଏବେ ବର୍ତ୍ତ ବର୍ତ୍ତମାନ ପାଠ ପଢି ପାରିବେ ବୁଝିଲେ ଏବଂ ବର୍ତ୍ତମାନର ମାନେ କ୍ଷତି କ୍ଷତିଟି ହେଲା ଏଇଆ ବର୍ତ୍ତମାନ
ଆଜ୍ଞା
ନା ପିଲା ଯାହାକି ଅସାମଜିକ ବ୍ୟକ୍ତି ମଧ୍ୟ ତାଙ୍କୁ କୁହନ୍ତି ବୁଝିଲେ। ସିଏ ରୁ ରହୁଛନ୍ତି ସିଏ ବର୍ତ୍ତମାନ କଣ କରୁଛନ୍ତି ନା ଭାରତ ସରକାର ନା ଓଡିଶା ସରକାରଙ୍କ ଏଇ ଯୋଜନା ପାଇଁ ସେ ମିଛରେ ଏକ ନାମ ଲେଖାଇ ଦଉଛନ୍ତି ବୁଝିଲେ ଏବଂ ଗୋଟେ ବର୍ଷ କଲେଜ ଟିକୁ ଅଶାନ୍ତି କରିବେ ବୋଲି ଭାବୁଛନ୍ତି ବୁଝିଲେ।
ଆଜ୍ଞା।
ଯାହା ଫଳରେ ଅ ମାନେ ଆଗକୁ କଲେଜ ଏବଂ ପରିବେଶଟି। ବହୁତ ଅଶାନ୍ତି ମଧ୍ୟ ହୋଇପାରେ ବୁଝିଲେ ଆପଣ ଖାଲି ଲାଭଟି ଦେଖିଲେ ହେଇଯିବ ନାହିଁ?
ସେତିଵି ଅଛି।
ଆଜ୍ଞା। ଆଜ୍ଞା।
ଅଧିକ ପିଲା ନା ଲେଖେଇବେ ନା କମ ପିଲା ନା ଲେଖେଇବେ?
ହ ଯୋଉମାନେ ପଢ଼ି ପାଠ ପଢିବାକୁ ଚାହୁଁଛନ୍ତି କି ଯାହାର ପାଠ ଅଛି ସେତିକି ପା ପାଠ ପଢିକି କିଛି କରିପାରିବେ ସେଇମାନେ ନାମ ଲେଖାଇବାଟା ଉଚିତ। ଆଉ ପରିବେଶ କୁ ଓ ଖରାପ କରୁଥିବା ପିଲାମାନେ ପାଠ ପଢିଲେ କିଛି ଲାଭ ନାହିଁ ଯୋଉମାନେ ପା ପାଠ ପଢୁଥିବେ ସେମାନଙ୍କ ସାଙ୍ଗରେ ମିଶିକି ସେ ପିଲାମାନଙ୍କୁ ବି ନଷ୍ଟ କରିଦେବେ।
ନାଇଁ ଆଜ୍ଞା ଏଇଟା ଠିକ କହିଲ ଆପଣ ବୁଝିଲେ। ଆଉ ବନ୍ଧୁ ଆପଣଙ୍କ ଦେହ କେମିତି ଅଛି?
ମୋ ଦେହ ସେମିତି ଟିକେ ଥଣ୍ଡା ହେଇଯାଇଛି ମତେ। ଏଇ ବର୍ଷା ଆପଣ ତ ଜାଣିଛନ୍ତି ଏଇ କେମିତି ପାଗ ଚେଞ୍ଜ ହେଲେ ସାଙ୍ଗେ ସାଙ୍ଗେ ଖରା ହୋଉଥିଲା ଗରମ ହେଉଥିଲା ହେଇ ବର୍ଷା ହେଇକି ଶୀତ ହୋଉଛି। ତ ଆମେ ଗରମ ରେ ଫ୍ରିଜ୍ ପାଣି ଟିକେ ପିଇ ଦଉଥିଲୁ ଥଣ୍ଡା ପାଣି। ପିଇ ଦଉଥିଲୁ କି ଦିନକୁ ଦୁଇଥର ଗାଧେଇ ପଡୁଥିଲୁ। ସେଇଥିଲାଗି ଏବେ ସେ ବାହାରୁଛି ଥଣ୍ଡା ଫଣ୍ଡା ହେଇଯାଉଛି ଟିକେ ଆଉ।
ବନ୍ଧୁ କିଛି ଅସୁବିଧା ନାହିଁ। ଖାଲି ଆପଣ ଟିକେ ନାଇଁ ଆପଣ ଗୋଟେ କଥା ଶୁହନ୍ତୁ। ତା ଟିକେ ଜଲଦି ଭଲ ହେଇଯିବ। ଆପଣ ବାହାରର ତେଲ ଜିନିଷ କୌଣସି ପ୍ରକାର ତେଲ ଜିନିଷ ଖାଇବେ ନାହିଁ। କାରଣ ବର୍ଷା ଦିନ ତାହା ବହୁତ କ୍ଷତି ହୋଇଥାଏ ବୁଝିଲେ।
ହୁଁ।
ଆନ୍ତୁ ଆପଣଙ୍କଠୁ ଏକ କଥା ପଚାରୁଛି ବୁଝିଲେ ଶୁଣନ୍ତୁ?
ଆଜ୍ଞା ଆଜ୍ଞା। ଆଜ୍ଞା।
ମୋର ଏକ ଝିଅ ସାଙ୍ଗ ର ଜନ୍ମଦିନ ଅଛି ବୁଝିଲେ?
ଆଜ୍ଞା।
ମୁଁ ତାଙ୍କୁ କଣ ପୁରସ୍କାର ଦେବି ଆପଣ ଟିକେ ମତେ କହିଲେ?
ଝିଅ ସାଙ୍ଗର ଜନ୍ମଦିନ।
ଆଜ୍ଞା ଆପଣ ତ ଏକ ଝିଅ ଆପଣ ଭଲ ଜାଣିଥିବେ।
ପୋଷାକ ଦିଅନ୍ତୁ କି ଘଡି ଦିଅନ୍ତୁ ଏଇ ସବୁ ଦୁଇଷ ଥବେ ଆଉ କଣ ଦେବେ।
ହୁଁ ଆଜ୍ଞା ଘଡି ଗୋ ଗୋଟେ କେତେ ଟଙ୍କା ପଡିଯିବ?
ଘଡି। ଆପଣ ଯଦି ଏବେ ଆମେ ଜାଣି ମୋବାଇଲ ୟୁଜ୍ କରୁଛନ୍ତି?
ଆଜ୍ଞା।
ସେଇ ଆମେ ଜାଣିଛେ ଫ୍ଲିପକାର୍ଟରୁୁ କି ହଉ ଯଦି ଆପଣ ଅର୍ଡର କରିପାରିବେ। ହ ତ ଆମକୁ କଣ ପ୍ରାଇସରେ ମିଳିପାରିବ ମୁ ପାଞ୍ଚଶହ ହଜାର ଟଙ୍କା ହେଉ କି ଭଲ ଯଦି ଆପଣ ଆଣିପାରିବେ ବ୍ରାଣ୍ଡ ହଉ।
ନାଇଁ ବନ୍ଧୁ ଘଡି ତ ଆଉ ଆସିପାରିବ ନାହିଁ କାରଣ ତିନି ଦିନ ଭିତରେ ବର୍ତ୍ତମାନ ସେ ଆପ ରୁ ଅର୍ଡର କଲେ ତାହା ଏକ ସତ ଦିନ ର ସମୟ ନେଉଛି ବୁଝିଲେ ତ ଆପଣ ଆଉ କଣ ମତେ କୁହନ୍ତୁ ଯାହାକି ମ ସାଙ୍ଗକୁ ମଧ୍ୟ ଭଲ ଲାଗିବ
ଆଜ୍ଞା ତାହେଲେ ଆପଣ ଦୋକାନରୁୁ ଯାଇକି ଡ୍ରେସ କିଣିକି ପୋଷାକ କିଣିକି ଆଣି ଦେଇ ପାରିବେ।
ବନ୍ଧୁ ଏକ ଝିଅ ପୋଷାକ କେତେ ଟଙ୍କା ନେଇପାରେ?
ଆପଣ ଖାଲି ଯଦି ତାଙ୍କ ପାଇଁ ଗୋଟେ କୁର୍ତ୍ତି ଜାଣିଛନ୍ତି ପିନ୍ଧନ୍ତି ଝିଅ ପିଲାମାନେ?
ଆଜ୍ଞା।
ପାଞ୍ଚଶହ ଟଙ୍କାରୁ ଆଣିକି ଦେଇପାରିବେ ବି ଯଦି ହବ। ନହେଲେ ଆପଣ ଯଦି ଚକଲେଟ ଚକଲେଟ ଆଣିପାରିକି ତାଙ୍କୁ ଦେଇପାରିବେ ଆଜ୍ଞା।
ଉପଦେଶ ବହୁତ ଭଲ ଲାଗିଲା ବୁଝିଲେ ବନ୍ଧୁ, ବନ୍ଧୁ ଆପଣ ରଖନ୍ତୁ ବୁଝିଲେ, ଶୁଭ ସନ୍ଧ୍ୟା।
ଆଜ୍ଞା ଆଜ୍ଞା।
ବନ୍ଧୁ ରଖନ୍ତୁ।